ସେ ବି ପୁଅ ତା ସାର୍ଟ ଟା ରଖିଚି ଯେ ଖାଲି ସ୍ମେଲ୍ ହୋଉଚି। କ ପାଇଁ? ଇ ସେ ତା ସାର୍ଟ ଟା ଲାଗିଥିଲା ଏ ଯୋଉ ଇଏ ଇଏ ହଗିଲା ହ୍ୟାଲୋ।
ଆ କ
ଶୁ ବିଲା ନା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
ହୁଁ। ହ୍ୟାଲୋ।
କହୁନ?
ମୁଁ କଇଲି ଆଉ କଣ କରୁଚ?
ଦେଖିଆ କୋଉଠି ପଶିଥିବ
ଉଁ ହୁଁ। ଆଉ କାଲି କୁଆଡେ ଯିବ ବୁଲି? ଉଁ ଭୁବନ ଗାଁ ବୁଲି କାଲି ମୁଁ କଇଲି କାଲି ଗାଁ ବୁଲି ଯିବ ନା।
ଯଦି ଯିବିନି ମୁଁ ଆଉ ଏକୁଟିଆ କେମିତି ଯିବି।
ହୁଁ ମୁଁ କହିଲି ଭଉଣୀ ମାନେ ତ ଆସିବେ ଆଉ ସାଙ୍ଗ ହେଇ ସମସ୍ତେ ଯିବ ବୁଲିଆକୁ ଆଉ।
ଆଉ ଏଇଟା ଆଉ ସବୁ ଝିଅ ଆସିବେନି କି?
ହୁଁ ଆଁ ଆଉ କିଏ ଆସିବେ ଆଉ କିଏ ଆସିବେନି।
ହୋଉ ହୋଉ।
ଉଁ ହ୍ୟାଲୋ। ହୁଁ ଭାଉଜ କୁଅ। ମାନେ ଘରକୁ ଭାଉଜ ମତେ ଫୋନ୍‌ କରିଥିଲା ନା ଏଇ ଯୋଉ ବଡ଼ ଭାଉଜଙ୍କ କତିକି ଫୋନ୍ କରିଥିଲା ନା।
ଆଁ ମୁଁ ଏବେ ଜଷ୍ଟ ଶୋଇଥିଲି ତାଙ୍କ ଗତିକି ଫୋନ୍ ଟା କଲୁ। ମାନେ ଛୁଆ କଲ୍ ସିଲେଇ ବସିକି କରୁଥିଲେ।
ହଁ କହୁଥିଲେ ବା ମୁଁ କରିଥିଲି ଯେତେବେଳେ ମତେ କହୁଥିଲେ ଅଛି କାମ ବୋହୁତୁ ଅଛି, ତାଙ୍କର ବି ସିଲେଇ ଗୁଡା ପଡିଚି ନା ଛୁଆ ଆଡାକ ଆସୁଛନ୍ତି ମାଗୁଚନ୍ତି ସିଲେଇ ଫିଲେଇ ଗୁଡାକ। ସିଏ ମାଇଁଙ୍କୁ କାଳେ କହିଲେ ମାଇଁ ଭାତ ଟିକେ ଗାଳି ଦିଅ ବୋଲି ମାଇଁ ଭା ସେ ଗାଳି ଦେଉଥିଲେ ନା କଣ। ଏପଟେ କ -କାମକୁ ଏପଟେ କାମକୁ ଏପଟେ ପୁଣି ସିଲେଇ ପୁଣି ସେ ଝିଅ ଟା ଶୋଇ ନେଇ। ହୁଁ ହାଲୋ। ହାଲୋ।
ରଜ ପାଇଁ ଖି
ହୁଁ। ହୁଁ ଆଉ କଁ କୁହ।
ଆଜ୍ଞା।
ହାଲୋ। ହାଲୋ, ହୁଁ। କୁହ ଭାଉଜ କଣ? ହୁଁ ଶୁଭୁଚି ନା?
ତୋ କଥା ଗୁଡା ମୋତେ ଶୁଭୁନି।
ଓହୋ ଟାୱାର୍ ପ୍ରୋବେଲେମ୍ ହୋଉଛି ନା କଣ। କେହି ଶୁଭୁନେଇ କଣ। କଁ ଖାଇବ, ଆଉ କଣ କୁହ।
ହୁଏତ ନିରୋଳା ଜାଗାକୁ ଯୋଉଠି କଥା ହେଲୁ ଘାଉ ଘାଉଁ ସାଉଣ୍ଡ୍
ମୁଁ କଣ କରିବି ଛୁଆ ଗୁଡା ଆମର ଅଛନ୍ତି। ହୁଁ ହାଲୋ। ଆଉ।
ମିଲୁ କୋଉଦିନ ଆସିବେ?
ହୁଁ ସିଏ ଆସିବେ ବା କାଲି। କାଲି ଆସିକି ପହଞ୍ଚିବେ ଆଉ। ହାଲୋ, ମାମା ହାଲୋ, ଆଉ କଣ କୁହ ଭାଉଜ। ରାତି ରୋଷେଇ କଁ କରିବ ପୁଣି।
ଏନାଠୁ
ରୁଟି। ରୁଟି ଆଉ କଣ ତରକାରୀ?
ନେଇ ମୋ କଥାର।
ତୁମେ ତରକାରୀ କଣ କରିବ?
ଯେତିକି ଥର କହିଲେ ତାର ଶୁଭୁନି କିନ୍ତୁ
ରୁଟି କ୍ଷୀର ହୁଁ ହୁଁ। ହୁଁଉଁ ହୁଁ ଆଉ ହାଲୋ। ହ୍ୟାଲୋ ହୁଁ ହଁ କୁହ ଆଉ ହାଲୋ ଆଉ କଣ କୁହ ଭାଉଜ? ଖାଇଛ ତ ଆରେ କ୍ଷୀର ରୁଟି ଦବୁ ମୁଁ ଖୋଇଦେବି।
ତତେ ଶୁଭୁନି କି?
ନା ବା ଏପଟେ ଟାୱାଏ ଯଉ ଆଜି ବର୍ଷା ଫର୍ଷା ହେଇଥିଲା କି କଣ ଟାୱାରବି ଭଲସେ ପାଉନି। ଆଉ ଶୁଭୁନି କିଛି। ଆଉ ଆଉ କ କୁହ? ହାଲୋ।
ଦେ
ପୁଣି ଘରକୁ କେବେ ରିଟର୍ଣ? ହ୍ୟାଲୋ
ଆଲୋ ମୁଁ କହୁଚି ତାକୁ
ଶୁଭୁଚି ଶୁଭୁଚି ତମେ କୁହ ତମ ଘରୁକୁ ଆସିବ? ଉୁ ହୁଁ ହୁଁ।
ସେ ସେ
ହୁଁ। ଆଉ ଆଉ। ହ୍ୟାଲୋ ଆଉ ପୁଅ ଝିଅ ଆସିଛନ୍ତି ନା।
ହୁଁ ଦେ
ଆଉ କଣ ମାନେ ପୁଅ ଝିଅ ଗୁଡାକ ଆସିଚନ୍ତି ନା ଘରକୁ ହଁ।
ହୁଁ
ହୁଁ
ହଁ
ପୁଅ ଆଉ ଝିଅ ପୁଅ ଆଉ ଝିଅ ଆସିଛନ୍ତି ନା?
ଏ ହି।
ପୁଅ ଝିଅ ଆସନ୍ତି ନା?
ହ
ଆସିନାହାନ୍ତି। ଉ ଏଇଠି ନା ହ୍ୟାଲୋ।
ହ କେ
ମୁଁ ଏଇ ପୁଅ ଝିଅ ଆସିଛନ୍ତି ନା ଘରକୁ।
ହାଲୋ।
ମୁଁ କହିନି ପୁଅ ଝିଅ ଆସଛନ୍ତି ନା?
ା କହୁଛି ତତେ କିଛି
ନା ବାସ୍ ଏବେ ଏବେ ଶୁଭିଲା ଏବେ କେମିତି ଶୁଭିଲା।
ମୁଁ କି ଛଅ ଥର ଖଣ୍ଡେ ହଁ ହଁ କହିଲଣିି।
ନା ଶୁଭୁ ନେଇ ଭଲସେ ମତେ ପା ଏଇନା କେ ଶୁଭିଲା ଭଲସେ ମତେ ଜାଣିଛ। ତମଆଡୁ ତମ ଆଡୁ ବୋଧେ ଟାୱାର ଆସୁ ଟାୱାର ପ୍ରୋବ୍ଲେମ ଅଛି ନା କଣ ହେଇ ଲାଗି ଶୁଭଭୁ ନେଇ ଭଲସେ ଜାଣିଛ।
ମୁଁ ଛାତ ଉପରେ ବସିଚି ଆଉ କୋଉଠି କିି ଜିମି କହୁନ।
ଆ ସେ ସଛି
ହୁଁ ହଁ ପା ଗାଁ ଭିତରେ ଟାୱାର ପ୍ରୋବ୍ଲେମ ରହିବ ଆଉ। ହୁଁ।
କ
ହୁଁ। ହଁ ପା କେତେବେଳେ ଟାୱାର ଆସିବ କେତେବେଳେ ଟାୱାର ଆସିବନି ଏମିତି ହବ ଆଉ। ଅପଡାଉନ ଅପଡାଉନ ହବ ଆଉ ହୁଁ।
ଆଉ କଣ କରୁଥିଲେ ତମେ ବୋଉ ହେରିକା ସମସ୍ତେ?
ବୋଉ ଡାଲଦିଆ ବସେଇଥିଲା।
ହୁଁ।
ଆଉ ଏଇନା ରୁଟି କରିବ।
ଓହୋ। ଆଉ ନାଣ୍ଡି ଫାଣ୍ଡି ସବୁ ଆସିବେ ସୋମବାର ଦିନ।
ହଁ ସବୁ ସୋମବାର ଆସିବେ।
ହୁଁ ହୁଁ। ହୁଁ ଇଏ ଆସିବେନି କି ନାଣ୍ଡି ତା ହଜବେଣ୍ଡ ଆସିବେନି କି ସ୍ୱାମୀ?
ହ।
ମୁଁ କହିନି ନାଣ୍ଡି ତ ସ୍ୱାମୀ ଆସିବେନି କି?
ସିଏବା କାଲି ଆସିି ଘରେ ପହଞ୍ଚିଛନ୍ତି।
ଓହୋ ସିଏ ଯିବେ ତ ବ୍ଲକ ତମ ସାଙ୍ଗେ ନା ଖାଲି ଝିଅ ମାନେ ଯିବ।
ଖାଲି ଝିଅ ମାନେ।
ଉଁ ହୁଁ। ହୁଁ। ଆଉ ବାବୁ ଭାଇ କୋଉଦିନ ଆସିବ? ହ୍ୟାଲୋ।
ହୁଁ ହ
ହ୍ୟାଲୋ।
ହଁ
ଭାଇ କୋଉଦିନ ଆସିବ ପୁଣି
ସିଏ ତାଙ୍କ କଥା ଠିକ୍ ନାହିଁ, ମୁଁ କହୁଥିନି କାଲିକି ଆସ ବୋଲିକା କଣ କରିବି ହୁଁ
ହୁଁ-ହୁଁ। ହୁଁ, ଆଉ ହୁଁ ଦେହପା ଭଲ ଅଛି ନା ତମର, କଣ କହୁଥିଲ ଛାତି କେଞ୍ଚୁ ଥିଲା ନା କଣ। ଭାଉଜ ମୁଁ ଛାତି କେନ୍ତୁଥିଲା କହୁଥିଲ
କମିନେଇଁ, ପୁଣି କଣ କହିଲେ ଡାକ୍ତର? କେବେ କଣ କମିବ କଣ ମେଡିସିନ୍ ଖାଉଚ। କମିବ ବୋଲି ଗ୍ୟାରେଣ୍ଟି କିଛି ଦଉଚି ନା। ମୁଁ କହିନି କମିବ ବୋଲି ସେ କିଛି ଗ୍ୟାରେଣ୍ଟି ଦେଇଚି ନା ଦଉନି।
ହୁଁ-ହୁଁ। ହୁଁ। ହୁଁ, ଆଉ ହାଲୋ।
କହୁନ। ଦି ମିନିଟ ହୁଁ, ହାଲୋ ଆଉ କଣ କୁହ।
ହୁଁ। ମୁଁ କହିନି ଏଇ ଯୋଉ ସମସ୍ତେ ମାନେ ସମର ଯୋଉ ଭାଇ ଭଉଣୀ ଆଉ ଭିଣେଇ କଣ ତ ଭିଣେଇ ଜ୍ୱାଇଁ ସବୁ ଆସିବେ ତ? ହାଲୋ।
ହଁ କହୁନୁ।
ମୁୁଁ ସବୁ ଆସିବେ ତ?
ଅହଁ ଆଉ କଣ କୁହ ତମେ।
ମୋ କଥା ତ କିଛି ଶୁଭୁନି ତତେ ମୁଁ କଣ କହିବି।
ହଁ ଶୁଭିଲା କୁହ ଏଥର କଣ କହୁଚ କୁହ ଶୁବିଲା। ଏଇ ଛୁଆରା ଖାଳି ଗାଳୁ-ଗାଳୁ ହଉଚନ୍ତି ଯେ କି ଶୁବୁନି ମତେ।
ଚାରି ଛଅ ଥର ଯ ଆଠ ଥର ଖଣ୍ଡ କହୁଚି ତତେ ଶୁବୁନେଇଁ।
ଏଇ ବା ଶୁବିଲା କୁହ ଏବେ। ହାଲୋ। ପୁଅଟା ବା ଏଇଠି ଥିଲା ଏଇନା କେ ଗଲା ଖାଲି ଶୋଇବ ବୋଲି ଉଛନ ହଉଚି ଯେ। ମୁଁ ଝିଅଟାର ମେହେନ୍ଦୀ ଲଗେଇ ଦଉଚି। ଆଉ ମୁଁ କୁହେ ରହ ଟିକେ ମେହେନ୍ଦୀ ଲଗେଇ ସାରେ ତୁ ଆସିବୁ ଶୋଇବୁ। ଆଉ ସେ ଖାଲି ବାର୍-ବାର୍ ଆସିବ ହୁଁ କଣ କରିବି। ଆକୁ ଝିଅ ଟାକୁ ମହେନ୍ଦି ଲଗେଇଦେମି ତାକୁ ଖୋଇଦେମି ସେ ଖାଇଚି ଖାଇଚି ଛତୁଆ ଟିକେ। ପୁଣି ଖାଇବ